ଶୁଭ ସ
ଶୁଭ ସକାଳ ଭାଇ କଣ କରୁଛନ୍ତି ଆପଣ?
ମୁଁ ବର୍ତ୍ତମାନ ଶୋଇଥିଲି ଆପଣ ହଠାତ୍ ମୋ କ ତା ମନେ ପଡିଗଲା ଯେ ଆପଣ ମତେ କରିଦେଲେ କଲ ଟେ ବୋଧେ କୌଣସି କାମରେ ବ୍ୟସ୍ତ ଥିଲେ?
ଆଜ୍ଞା ମୁଁ ସକାଳୁ ଟିକେ ଏଇ ଭାଇଙ୍କ କାମରେ ବ୍ୟସ୍ତ ଥିଲି ତ ସେଥିପାଇଁ ଆପଣଙ୍କୁ ଫୋନ କରିପାରି ନଥିଲି ବର୍ ବର୍ତ୍ତମାନ ଭାଇ ତାଙ୍କ ନିଜ କର୍ମକ୍ଷେତ୍ରକୁ ଗଲେ ହେରି ତାଙ୍କୁ ଛାଡିକି ଆସିଲି ତ ସେଥିପାଇଁ ଟିକେ ଫ୍ରୀ ହେଇକି ଆପଣଙ୍କୁ ଫୋନଟା କରିଦେଲି ଆଉ।
ହଁ ହଉ ଠିକ୍ ଅଛି ତା ବି ଭଲ କଥା ଆପଣ ଏବେ କଣ କରୁଛନ୍ତି ଘରକୁ ଆ ଲେ ବୋଧହୁଏ
ଆଜ୍ଞା ମୁଁ ତ ମୋ ଭାଇଙ୍କୁ କର୍ମ କ୍ଷେତ୍ରରେ ଛାଡିକି ବର୍ତ୍ତମାନ ମୁଁ ଘରେ ଆସିକି ପହଞ୍ଚିଗଲି।
ଆଉ କଣ ଖାଇଛନ୍ତି ନା ନାଇଁ?
ନା ମ ସକାଳୁ କିଛି ଖାଇ ନାହିଁ ସମୟ ହିଁ ହେଲାନି ଖାଇବା ପାଇଁ।
ସମୟ ହେଲନି କାହିଁକି ସକାଳ ତ ଆସି ସାଢ଼େ ଦଶ ହେଲାଣି ଆପଣ ଏତେ ସମୟ ସକାଳୁ କଣ କରୁଥିଲେ?
ସକାଳୁ ତ ଆପଣ ତ ଜାଣିଛନ୍ତି ମୋ ମାମା ସ୍କୁଲ ଯାଉଛନ୍ତି ତ ମୁଁ ସକାଳୁ ଯାଇକି ଜିମ୍ ଗଲି ଜିମରୁ ଆସିକି ମାମା ଛାଡିବାକୁ ଗଲି ବିଦ୍ୟାଳୟ ମାମାଙ୍କୁ ବିଦ୍ୟାଳୟରେ ଛାଡିକି ଆସିଲି ସିଏ ତାଙ୍କର କଣ ପାଠ ପଢଉଥିଲେ କଣ ତ ସେଥିପାଇଁ ତାଙ୍କୁ ବିଦ୍ୟାଳୟରେ ଛାଡିକି ଆସିଲି ମାମାଙ୍କୁ ଛାଡିକି ଆସିଲା ପରେ ମୁଁ ଭାଇଙ୍କ ଯୋଉ କହୁଥିଲି ଆପଣ ହାତ ଭାଙ୍ଗି ଯାଇଛି ଆପଣ ତ ସବୁ ଜାଣି ହିଁ ଛନ୍ତି ତ ତାଙ୍କର ଯୋଉ ନିତ୍ୟ କର୍ମ ଗୁଡା ସିଏ ତ ଏବେ ନିଜେ କରିପାରିବେ ନାହିଁ ତ ତାଙ୍କ ନିତ୍ୟ କର୍ମ ମତେ କରିବାକୁ ପଡୁଛି। ତାଙ୍କର ଯେତେବେଳେ ଯାହା କାମ ଗାଧେଇବା ଖାଇବା ପିଇବା ସବୁ ତାଙ୍କୁ ଖାଇକି ଦେବାକୁ ପଡୁଛି ସବୁ ମେ ମେଡିସିନ ତାଙ୍କର ଟାଇମ କୁ ଟାଇମ ଦେବାକୁ ମତେ ପଡୁଛି କାରଣ ମାମା ତ ଘରେ ରହୁନାହାନ୍ତି ତ ସେଥିପାଇଁ ତା କର୍ମ ସାରିକି ତାଙ୍କ ଫିସ୍ ନେଇକି ଛାଡିକି ଆସିଲା ପରେ ବର୍ତ୍ତମାନ ମୁଁ ଆସି ଘରେ ପହଞ୍ଚିଲି ଖାଇଥାନ୍ତି ତ ଆ ଆପଣଙ୍କ କଥା ଟିକେ ମନ ପଡ଼ିଲା ତ ଆପ ଆପଣଙ୍କୁ ସେଥିପାଇଁ ଟିକେ କଲ୍ କରିଦେଲି ଆଉ।
ହଉ
ହ୍ୟାଲୋ।
ଯଦି ମୋତେ ଆରାମ ସେ କଲ୍ କରିପାରିବେ ଯେହେତୁ ଆପଣଙ୍କର ତ କାମ ରହିଯାଉଛି ଆପଣ ଦିନ ସାରା ଆମ ବ୍ୟସ୍ତ ତେଳେ ରହୁଛନ୍ତି ତ ଯେତେବେଳେ ଖାଲି ରହୁଛି ଆପ ଣ ମୋ ସହିତ ନିଶ୍ଚିନ୍ତ ଭାବେ କଥା ହେଇପାରିବେ ମୁଁ ବି ଆପଣଙ୍କ କଲ୍ଟିକୁ ଉଠାଇ ଆପଣଙ୍କ ସହିତ କଥା ହେବି।
ଆଜ୍ଞା ଆପଣଙ୍କ ସକାଳେ ଏତେ ଡେରିରେ ଉଠିଲେ ଟିକେ ଜଲ୍ଦି ଉଠୁନାହାନ୍ତି ଭଲ ହୁଅନ୍ତା।
ନାଇଁ ନାଇଁ ଜଲ୍ଦି ନାଇଁ ମୁଁ ସକାଳୁ ବହୁତ ଜଲ୍ଦି ଭୋର ପାଞ୍ଚଟାରୁ ଉଠି ପଡିଥିଲୁ। ଉଠିଲା ପରେ ଦେଖିଲି ବର୍ଷା ହେଉଛି ଯେହେତୁ ମୁଁ ପୁନର୍ବାର ଶୋଇପଡ଼ିଲି ସେଥିପାଇଁ ଟିକେ ଆଖି ଲାଗି ଯାଇଥିଲା କଣ କରିବି।
ଓହୋ ନାଇ ସଖାଳୁ ଉଠିବାଟା ବହୁତ ଭଲ କାମ ନା ଆପଣ ସକାଳେ ପାଞ୍ଚଟାରେ ଉଠୁଛନ୍ତି ଏହା ଶୁ ଣି ମତେ ବହୁତ୍ ଭଲ ଲାଗିଲା ସକାଳୁ ପାଞ୍ଚଟାରେ ଉଠିବା କଥା କାରଣ ପ୍ରାତହ ମୁହୂର୍ତ୍ତରେ ସମୟ ବହୁତ୍ ଭଲ ଥାଏ ଉଠିବା ପାଇଁ ତ ସେଥିପାଇଁ ସକାଳୁ ବହୁତ ଉଠିବା କଥା।
ହଁ ତାହା ବି ଠି କଥା ସକାଳୁ ଉଠିବା କଥା କିନ୍ତୁ ମୁଁ ତ ଭୋର ପାଞ୍ଚଟାରୁ ଉଠେ ନାହିଁ ଆଜି ପ୍ରଥମ ଥର ମୁଁ ଉ ଠି ପଡ଼ିଲି ଯେହେତୁ ମୁ ଗ୍ରାମରେ ତ ଅଛି ଗ୍ରାମରେ ମୋ ସମୟ ଏମିତି ଥାଏ ମୁଁ ସକାଳୁ ଉଠି ପଡ଼େ। ଆଉ ଅନ୍ୟାନ୍ୟ କାମ ସାରି ଯେତେବେଳେ କିନ୍ତୁ ସହରରେ ଥାଏ ତ ମୁଁ ସେତେବେଳେ ସାରିପାରେ ନାହିଁ।
ହଁ ଗ୍ରାମରେ ଥିଲେ ଗ୍ରାମ ପରିବେଶ ଅଲଗା ସହର ପରିବେଶ ଅଲଗା ପରିବେଶକୁ ନେଇକି ଚଳେଇବା କଥା। ଗାମର ଜଲ୍ଦି ଶୋଇଥାନ୍ତି ଜଲ୍ଦି ଉଠାନ୍ତି କିନ୍ତୁ ସହରରେ ଡେରିରେ ଶୋଇଥାନ୍ତି ଡେରିରେ ଉଠନ୍ତି। ତ ଯେକୌଣସି ପରି ଯେକୌଣସି ପରିବେଶରେ ରହି ସେଇ ପରିବେଶ ଅନୁ ସେଇ ପରିବେଶ ଅନୁସାରେ ଆପଣଙ୍କୁ ଚଲିବାକୁ ତ ପଡିବ।
ହଁ ହଁ ତା ବି ଠିକ୍ କଥା। ଆଉ ଆପଣଙ୍କ ସେପଟେ ବର୍ଷା ହଉଚି ନା ଏବେ ଛାଡି ଯାଇଛି ଟିକେ?
ଆଜ୍ଞା ସଖାଳେ ଅଳ୍ପ ବର୍ଷା ହେଉଥିଲା ତାପରେ ଏଇ ଆଠଟା ପରେ ଆଉ ଥରେ ବର୍ଷା ଅଳ୍ପ ଅଳ୍ପ ପକେଇଲା। ସେଇ ତାପରେ ଏବେ ଦଶଟା ବେଳକୁ ଛାଡି ଯାଇଛି ବର୍ଷା ଟିକେ।
ହଁ ଛାଡି ଯାଇଚି ପରବର୍ତ୍ତୀ ମୁହୂର୍ତ୍ତରେ ହବ ଯେହେତୁ ତ ବର୍ଷା ଦିନ। ଆଉ ଆଗକୁ ମଧ୍ୟ ଶ୍ରାବଣ ମାସ ଆସୁଚି ତ ବର୍ଷା ତ ହେବା ନିଶ୍ଚିନ୍ତ। କଣ କରିପାରିବା ଆଉ?
ହଁ। ଏବେ ତ ସ୍ନାନ ପୂର୍ଣ୍ଣିମା ଗଲା ଶ୍ରୀ ଜଗନ୍ନାଥଙ୍କର ଆଗକୁ ରଥଯାତ୍ରା ମଧ୍ୟ ଅଛି। ଏବେ ବର୍ଷା ଆସି ହିଁ ଗଲାଣି କହିବାକୁ ଗଲେ।
ହଁ ହଁ ବର୍ଷା ଋତୁ କେବେଠୁ ଆସିଲାଣି କିନ୍ତୁ ଟିକେ ଲାଗିଲା ସମୟ ବର୍ଷା ହେବାକୁ ଆଉ କିନ୍ତୁ ହେଇଗଲା ତ।
ଆଜ୍ଞା ଖରା ର ବି ବହୁତ୍ ବହୁତ୍ କଷ୍ଟ ହଉଥିଲା ଖରାରେ ଯିବା ଆସିବା କରିବା। କ ଗରମ୍ ଜୋର୍ ହଉଥିଲା ଜୋରେ ଏଇ ବର୍ଷ। ତ ଏବେ ବର୍ଷା ଋତୁ ଆସୁଛି କିଛି ଭଲ ଲାଗୁନି ଟିକେ ଯାହେଲେ ବି।
ହଁ ହଁ ତା ବି ଠିକ୍ କଥା ଗରମ୍ ଯେଉ ଭଳି ହଉ ଥିଲା ମଣିଷ ଚାଲି ହି ପାରୁନଥିଲା ମୁଁ ଯେତେବେଳେ ଅନ୍ୟାନ୍ୟ ଗାପ ପାଇଁ ବସ୍ ରେ ଟିକେ ବାହାରକୁ ଯାଏ ନହେଲେ ମୋ ଗାଡି ଟିରେ ବାହାରକୁ ଯାଏ ମ ତେ ବାରିଯରେ ଗରମ୍ ରେ ଝାଳ ବାହାରେ।
ହୁଁ। ମୁଁ ବି ମଧ୍ୟ କଲେଜ୍ ଗଲା ବେଳେ ଯେତେବେଳେ ବସ୍ ରେ ଯେ ସେତେବେଳେ ବହୁତ୍ ଗରମ୍ଏ ଝାଳ ହେଇଯାଏ। କଲେଜ୍ ର କ ସାଟ୍ ପାଣ୍ଡ ଗୁୁରା ସବୁ ଓଦା ହେଇଯାଏ ସେ ଝାଳରେ‌। ମତେ ବହୁତ୍ ସେଥିପାଇଁ କଲେଜ୍ ରେ ବସା ଉଠା କରିବା ପାଇଁ ଭଲ ଲାଗେନି କାରଣ ଝାଳ ହେଇଗଲା ପରେ। ସେ ପ୍ୟାଣ୍ଟ୍ ସାର୍ଟ୍ ପିନ୍ଧିବାକୁ ଇଚ୍ଛା ହୁଏ ନା। କିନ୍ତୁ କଣ କରିବା କଲେଜ୍ ଯାଇଚେ ବୋଲି ବାଧ୍ୟରେ ପିନ୍ଧିକି ରହିଥାଏ। ସେଥିପାଇଁ ମତେ ଖରା ଦିନେ କଲେଜ୍ ଯିବା ପାଇଁ କି ଭଲ ଲାଗେ ନାହିଁ ଜମା।
ହଁ- ହଁ ତା ବି ଠିକ୍ କଥା, ଆଉ ଏବେ ତ ବର୍ଷାଦିନ ଅଛି ଆଗକୁ ଶୀ ତ ଦିନ ମଧ୍ୟ ଆସିବ, ତ ଏ ଏତେ ଫରକ୍ ପଡିବନି, ଚଳି ହେଇଯିବ ନା କଣ କହୁଛନ୍ତି?
ହଁ ଏବେ ଆଉ କିଛି ଅସୁବିଧା ନାହିଁ, ବର୍ଷାଦିନେ କଲେଜ୍ ଗଲେ କିଛି ଅସୁବିଧା ନାହିଁ କି ଖ ଶୀତଦିନେ କଲେଜ୍ ଗଲେ ବି କିଛି ଅସୁବିଧା ନାହିଁ, ଏଇ ଖରାଦିନେ ଟିକେ ଯାହା ଅସୁବିଧା ହୁଏ ଆଉ।
ହଁ- ହଁ ଆଉ ଆଗକୁ ଆସୁଚି ଗଣେଶପୂଜା, ଗଣେଶ ପୂଜା ପାଇଁ କିଛି ଅଛି ଆପଣଙ୍କର ନି ନିଷ୍ପତ୍ତି ନା ନାହିଁ?
ଆଜ୍ଞା ଗଣେଶ ପୂଜାରେ ମୁଁ ଭାବିଚି, ଏଇ ବର୍ଷ ଆମେ ଏଇ ସାଙ୍ଗ ସ ମାନେ ମିଶିକି ଗଣେଶ ପୂଜା କରିବୁ ବୋଲି, ଯଦି ଏବର୍ଷ ସାଙ୍ଗମାନେ ମିଶିକି ଗଣେଶ ପୂଜା ନ ହୁଏ ଆମ ଗ୍ରାମକୁ ମୁଁ ପଳେଇବି, ଆମ ଗ୍ରାମରେ ବହୁତ୍ ବଡ଼ ଆକାରରେ ହୁଏ ଗଣେଶ୍ ପୂଜା। ସେଠାରେ ଯାଇକି ମୁଁ ଆମ ଗ୍ରାମ ପିଲାଙ୍କ ସାଙ୍ଗରେ ମିଶିକି, ଭାବୁଚି ଗଣେଶ ପୂଜା ମନେଇବି ବୋଲି।
ଆପଣଙ୍କ ସାଙ୍ଗପିଲା, ମାନେ ଆପଣଙ୍କର ବିଦ୍ୟାଳୟର ସାଙ୍ଗମାନଙ୍କ କଥା ବୋଧ ହୁଏ କହୁଚନ୍ତି ଆପଣ?
ଆଜ୍ଞା ଏଠି ସହରରେ ଯେହେତୁ ରହୁଚି, ଏଠାରେ ବିଦ୍ୟାଳୟ ସାଙ୍ଗ ମାନେ ରହୁଚନ୍ତି। ଗ୍ରାମକୁ ଗଲେ ଗ୍ରାମ ସାଙ୍ଗମାନେ ଥିବେ। ତ ଏଠାରେ ବିଦ୍ୟାଳୟ ସାଙ୍ଗ ମାନେ ମିଶିକି ଆମେ ଭାବୁଛୁ କରିବୁ ବୋଲି, ଯଦି ଏବର୍ଷ ନ ହୁଏ ତାହେଲେ ମୁଁ ଗ୍ରାମକୁ ଯାଇକି ଆମ ଗ୍ରାମରେ ବହୁତ ବଡ ଆକାରରେ ହୁଏ ଗଣେଶ ପୂଜା। ସେଠାରେ ଯାଇକି ମୁଁ କରିବି ବୋଲି ଭାବୁ ଛି।
ହଉ ଦେଖନ୍ତୁ ମୁଁ ତ ମୋର ସାଙ୍ଗମାନଙ୍କ ସହିତ ମିଶି, ଆମେ ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲୁ ସେବେଠୁ କରୁଛୁ। ଆଉ ଏଇ ବର୍ଷ ତ ଆମର ପାଞ୍ଚ ବର୍ଷ ହୋଇଯିବ, ତ ଏଇ ବର୍ଷ ସମସ୍ତେ ଟିକେ ପଇସା ଦଉଛନ୍ତି, ତ ଭଲ ଧରଣର କରିବାର ଅଛି ଆମର ନିଷ୍ପତ୍ତି।
ଆଜ୍ଞା ଏତ ବହୁତ ଭଲ କଥା, ଯାହା ହଉ ଆପଣ ଆଗାମୀ ପା ପାଞ୍ଚ ବର୍ଷ ହେଲା କରି ଆସୁଛନ୍ତି। ଆଗାମୀ ଦିନକୁ ବି ମଧ୍ୟ ମତେ ଲାଗୁଛି, ବହୁତ ଭଲ ଆକାରରେ ଆପଣ କରିବେ ବୋଲି।
ହଁ- ହଁ ଆପଣ ମୁଁ ସୋସିଆଲ ମିଡିଆଟିରେ ମଧ୍ୟ ଦେଖିଥିବେ। ଆର ବର୍ଷ ପକାଇଥିଲି ତା ଆରବର୍ଷ ବି ପକାଇଥିଲି।
ଆଜ୍ଞା ମୁଁ ଦେଖିଛି ଆପଣଙ୍କର, କିନ୍ତୁ ଆପଣଙ୍କର ଏ ବର୍ଷ କିଛି ନୂତନ ପୋଷାକ କରିବାରେ ଅ ଛି କି?
ନାଇଁ ପୋଷାକ ଉପରେ ତ କିଛି କଥାବାର୍ତ୍ତା ହୁଏ ନାହିଁ। କିନ୍ତୁ ଆମର ଏବର୍ଷ ବେଶୀ ବଡ଼ ମୂର୍ତ୍ତି ଟିକେ ଆସିବ। ଆଉ ସାଙ୍ଗରେ ଭସାଣୀ ଯେହେତୁ ହବ, ତ ଭସାଣୀ ପାଇଁ ବି ଯେହେତୁ ଆଜି କାଲି ଆପଣ ଦେଖୁଛନ୍ତି ପାଣ୍ଡା, ଗୋରିିଲା ସବୁ ଯିବା ଆ ଟିକେ ଚାଲିଛି ସୋସିଆଲ ମିଡ଼ିଆରେ, ତ ସେ ସବୁ ଆଣିବୁ। ଏଇସବୁ ଅଛି ନିଷ୍ପତ୍ତି ଆମର।
ଆଜ୍ଞା ଏଇ ତ ବହୁତ ଭଲ କଥା, କାରଣ ଏବେ ସେ ସବୁ ଜିନିଷ ବହୁତ ଚାଲିଛି। ତ ସେଥିପାଇଁ ସେ ସବୁ ଜିନିଷ ଆଣିଲେ ବି ମଜା ଲାଗେ ଦେଖିବା ପାଇଁ, ଯେ ବଡ ପାଣ୍ଡା ସବୁ ଆସିଥାନ୍ତି, ସେମାନଙ୍କୁ ଦେଖିଲେ ଭଲ ଲାଗେ। ଛୋଟ ଛୁଆମାନଙ୍କୁ ବି ସେଗୁରା ଆକୃଷିତ ଆ କରେ।
ହଁ- ହଁ ତା ବି ଠିକ୍ କଥା, ତା ବି ଠିକ୍ କଥା କିନ୍ତୁ ମୋର ଏ ବର୍ଷ ଠିକ୍ ନାହିଁ ଯେ ମୁଁ ସେଇଠାରେ ଯୋଗଦାନ ଦେଇପାରିବି, ମୁଁ ଖାଲି ପଇସା ଦେଇପାରିବି। ଯେତିକି ଥିବ ପଇସା, କିନ୍ତୁ ମୁଁ ଯାଇପାରିବିନି। ଯେହେତୁ ତ ମୋ ଦେହ ଖରାପ ଆଉ ଘର ଲୋକ ଲୋକ ତ ଛାଡ଼ିବେ ନାହିଁ ସେସବୁ, ଆପଣ ତ ଜାଣିଛନ୍ତି ମୋ ସାଙ୍ଗମାନଙ୍କୁ।
ଆଜ୍ଞା ସେଟା ବି ସତ କଥା, ଘର ଯେହେତୁ ଖରାପ ଅଛି ଆପଣଙ୍କର ଆର୍ଥିକ ପରିସ୍ଥିତି ବି ଠିକ ନାହିଁ, ତ ଆପଣ ଦେଖିକି ଆପଣଙ୍କର ଯେତିକି ହଉଛି ସେଠାକୁ ଦେଇ ଦିଅନ୍ତୁ। ଯେହେତୁ ଆଉ ଗୋଟା ଠା କୁରଙ୍କ କାମ ଏଠିକି ତ ମନା କରିହେବ ନାହିଁ। ତ ଆପଣଙ୍କ ସକ୍ଷମରେ ଯେତିକି ହଉଛି, ସେତିକି ଆପଣ ଦେଇ ଦିଅନ୍ତୁ। ବାକି ଆପଣ ଯାଆନ୍ତୁ ନାହିଁ କାରଣ ଆପଣଙ୍କର ସାଙ୍ଗସାଥି ମାନଙ୍କ କଥା ତ ମୁଁ ବହୁତ ଭଲ ଭାବରେ ଜାଣିଚି। ସେଥିପାଇଁ ମୁଁ କହୁଚି ଆପଣଙ୍କ ନ ଯିବାଟା ବି ବହୁତ ଭଲ।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଦେ ଯଦି ହବ ସେଇ ପୂଜା ହେବା ସମୟରେ ଟିକେ ଯୋଗଦାନ ଦେଇ ପାରିବି ଆଉ ଭସାଣି ହେବା ସମୟରେ ଅନ୍ୟାନ୍ୟ ସମ ସମୟରେ ଦେଖିବା କଣ ହେଉଚି ନା କଣ ସେ ତ ଅଛି ଆଉ ଦୁଇ ମାସ କି ଖାଲି ପୂଜା କମିଟି ଅଛି ବୋଲି ତ ସେଥିପାଇଁ ଆ ଙ୍କର ଭାବିବା କଥା ଯେ କେମିତି କଣ ସବୁ ହବ ନହେଲେ ସେମିତି ଭାବିବାର କିଛି ନାହିଁ।
ଆଜ୍ଞା ମୁଁ ତ ଭାବୁଥିଲି ମୋର ବିଦ୍ୟାଳୟକୁ ଯାଇକି ଟିକିଏ ପୁସ୍ ପାଞ୍ଜଳି ଦେଇକି ଆସିବି ବୋଲି କାରଣ ବହୁତ ବର୍ଷ ହେଲା ମୁଁ ବିଦ୍ୟାଳୟକୁ ଯାଇନାହିଁ। ମୋର ଦଶମ ସରିବାର ଦୁଇ ବର୍ଷ ହେଇଗଲାଣି ମୁଁ ବିଦ୍ୟାଳୟ କୁ ଆଉ ଯାଇନାହିଁ। ଏ ଆଗରୁ ବିଦ୍ୟାଳୟ ସମୟ ବହୁତ ଭଲ ଥିଲା ଆମର କାରଣ ଆମେ ସେ ସମୟରେ କିଛି ନ ଟେନସନ ନଥିଲା ଆମେ ଖାଇ ପିଇକି ମଜା କରୁଥିଲୁ ସାଙ୍ଗସାଥି ମାନଙ୍କ ସହିତ ସମୟ ବିତଉଥିଲୁ। ସେ ସମୟ ବହୁତ ଭଲ ଥିଲା ଆମର ତ ଏବେ ବହୁତ ଦିନ ହେଲା ବିଦ୍ୟାଳୟ କୁ ଯାଇନାହିଁ। ବିଦ୍ୟାଳୟ କଥା ବି ସ୍ମୃତି ମନେ ଅଛି ତାର କିଛିଟା ଅ ଭାବୁଚି ଏ ବର୍ଷ ଗଣେଶ ପୂଜାରେ ଯାଇକି ବିଦ୍ୟାଳୟ ବୁଲିବି। ଏବଂ ଗଣେଶ ପୂଜା ସେଠାରେ ବି ମନେଇକି ଆସିବି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ବର୍ଷକୁ ଥରେ ନହେଲେ କେତେ ବର୍ଷ ତ ଆଉ ଯାଇ ପାରିବେ କି ନାହିଁ ଆପଣ କର୍ମ କ୍ଷେତ୍ରରେ ବ୍ୟସ୍ତ ହୋଇଯିବେ। ତ ଯେତେବେଳେ ମଉକା ମିଳୁଚି ଆପଣ ଯାଆନ୍ତୁ। ଟିକେ ଦେଖିଦେଇ ଆସନ୍ତୁ ସବୁ ଆପଣଙ୍କ ଗୁରୁଜୀ ଗୁରୁମାଙ୍କୁ ଦେଖିକି ସେଟି ଠାକୁରଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରି ନିଶ୍ଚିନ୍ତ ଆସନ୍ତୁ ଆପଣଙ୍କୁ ମଧ୍ୟ ଭଲ ଲାଗିବ।
ଆଜ୍ଞା ଆପଣ ଆସୁନାହାଁନ୍ତି ଆମେ ମିଶିକି ଯାଇଥାନ୍ତେ ସେଠିକି ଆମ ବିଦ୍ୟାଳୟ ଠିକି। ଆପଣ ବି ଦେଖିଦେଇଥାନ୍ତେ ଆମ ବିଦ୍ୟାଳୟ କେମିତିଆ କଣ।
ନାଇଁ ନାଇଁ ମୁଁ ମୋର ପ୍ରୀତମ ବନ୍ଧୁଙ୍କ ସାଙ୍ଗରେ ମୁଁ ଯାଇଚି ଦେଖିଚି କିନ୍ତୁ ଭିତୁରୁକୁ ଯାଇନି। ଆଉ ପୂଜା ସମୟରେ ତ ଭିତୁରୁକୁ ଯିବା ସମ୍ଭବ ନୁହଁ ଆପଣ ଜାଣିଚ ନ୍ତି ଯେହେତୁ ଆମର ଏପଟେ ପୂଜା ରହିଯିବ।
ଆଜ୍ଞା ସେଟା ଆପଣଙ୍କର ଅସୁବିଧା ଥାଇପାରେ କିନ୍ତୁ ପୂଜା ସମୟରେ ତ ଆମେ ଯେହେତୁ ବିଦ୍ୟାଳୟର ଅ ପୁରାତନ ଛାତ୍ର ତ ଆମକୁ ଆମ ସାଙ୍ଗେରେ ଯୋଉମାନେ ଥାଆନ୍ତି ତ ଆମୁକୁ ଛାଡିଥାନ୍ତି ବିଦ୍ୟାଳୟ ବୁଲିବା ପାଇଁ ଆମେ ଯଦି କହିବୁ ତ ଗୁରୁଜୀ ଗୁରୁମା ମାନେ ଆମକୁ ଅନୁମତି ଦେଇଥା ଯେ ଯାଅ ତମ ବିଦ୍ୟାଳୟ ତମେ ବୁଲିକି ଆସ ବୋଲି।
ହଉ ହଉ ନିଶ୍ଚିତ ମୁଁ ସେଇ ବି ବାବଦରେ ଆପଣଙ୍କୁ ପୁନର୍ବାର କଲ୍ କରି କହିବି ନା କଣ କହୁଚନ୍ତି ଯଦି ଯିବାର ଥିବ ମୁଁ କହିବି ଏବେ ତ ଆପଣ ଯାଆନ୍ତୁ ମୁଁ ଆଉ କିଛି ସମୟ ପରେ କହୁଚି ବିଦ୍ୟାଳୟ ଯିବା କଥା ନା କଣ କହୁଚନ୍ତି।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଆପଣ ନିଜଙ୍କର ମତାମତ ମତେ ଟି କେ ନିଜକୁ ସମୟ ଦେଇକି ମତେ ଜଣାନ୍ତୁ କାରଣ ଆପଣଙ୍କ ମତାମତ ଅନୁସାରେ ହିଁ ଆମେ ଯିବା। ସେଥିପାଇଁ ମୁଁ କହୁଚି ହଉ ଆଜ୍ଞା ମୁଁ ବର୍ତ୍ ତମାନ ରଖୁଚି ଆପଣଙ୍କୁ ଆଉ କିଛି ସମୟ ପରେ ମୁଁ ଫୋନ କରିବି ଯେତେବେଳେ କ ଯିବ ମୋର ଗୋଟେ କାମ ଆସିଲାଣି।
ଠିକ୍ ଅଛି।
ଧନ୍ୟବାଦ।
ହୁଁ।